ହେଲୋ ଆଜ୍ଞା ମୋ ଭୋଏସ ଶୁବୁଛି ସାର୍?
ନାଇଁ ତ ଶୁଭୁନି।
ଆ ଟିକେ ଆପଣ ତାହେଲେ ନେଟୱର୍କ ଇସୁଥିବ ଆପଣଙ୍କର। ହଁ ହଁ ଅବିକା ସୁବିଲା, ଆଚ୍ଛା ଆଉ କଣ କରୁଥିଲେ?
ନାଇଁ ଖାଇକି ଶୋଇଥିଲି ଆଉ।
ହୁଁ। ଆଉ ଆପଣଙ୍କ ସେଇଟା ବର୍ଷା ହଉଛି, ନା ନାଇଁ ଗରମ?
ଏପଟ ପାଗ ପୁରା ଅଲଗା ପ୍ରକାର ଦେଇଛି, ବର୍ଷ ଫର୍ଷା ନାହିଁ। ଆଉ ସକାଳୁ ଗରମ ହଉଥିଲା।
ଆଳୁ ଗରମ ହଉଥିଲା। ଆଉ ଭଲ ଅଛନ୍ତି, ଦେହ ଭଲ ଅଛନ୍ତି ଆପଣଙ୍କର?
ଦେହ ପା ଭଲ ଅଛି ଖାଇଲ କଣ?
ନା ଆଜି ବୁଧବାର ଥିଲା, ବାର ଅ ଟିକେ ତ ନନଭେଜ ଭଲ ପାଉ, ଆଉ ଆଜି ମଟନ ହେଇଥିଲା ଖାଇଲୁ ଆଉ
ଆ ସେ ଟୋକା ଦୀ ଟା କୁଆଡେ ଗଲେ?
ହ୍ୟାଲୋ, ହ୍ୟାଲୋ। ହାଲୋ।
ହୁଁ।
ଆଜ୍ଞା ମୁଁ କଣ କି ସାର୍ ଫୋନ କରିଥିଲି? ଏ ଯୋଉ ଆପଣ ଯୋଉ, ଯାଆନ୍ତି ଇଣ୍ଟରନ୍ୟାସନାଲ ଟ୍ରିପ ସବୁ ଯାଆନ୍ତି ତାର ସବୁ କଣ କେମିତି ପ୍ରୋସେସ ଥାଏ ଧର ଧର, ଆମେ ନା ଇଚ୍ଛା କରିବୁ ଟିକେ ଯିବା ପାଇଁ, ଦିଇ ତିନି ମାସ ପାଇଁ ବୁଲିବା ପାଇଁ ତ ପ୍ରୋସେସିଂ କଣ?
ନାଇଁ ମ ଦୁବାଇ ଫୁବାଇ ପାଇଁ ଆପଣ ତ ଦୁବାଇ ବସିକି ଜାଣିଛନ୍ତି, ଦୁବାଇ ବିଷୟରେ ଜାଣିଛନ୍ତି। ଦୁବାଇ କୁହନ୍ତୁ, ଦୁବାଇ ଯିବା ପାଇଁ କଣ ପ୍ରୋସେସିଂ, ଧର ଟୁରିଷ୍ଟ ବିଷୟରେ ଯିବୁ କଣ କେମିତି ତାର?
ଯୁଆଡେ ଯିବେ ଆଗେ ଦେଖିବେ ବିଜିଟ ଭିଜା ପାଇଁ କଣ କଣ ତା ଆପ୍ଲାଇଂ ପ୍ରୋସେସ୍ ସୁ?
ଆଜ୍ଞା ଆମେ ଭିଜା ଅପ୍ଲାଏ କରିବୁ। ଆମର ପାସପୋର୍ଟ ନାହିଁ। ପାସ୍ସପୋର୍ଟ ପ୍ରସେସିଂ କଣ?
ପାସ୍ପୋର୍ଟ କାଢ଼ିବେ, ଆଗ ଆପ୍ଲାଏ କରିବେ ଅନଲାଇନ୍ ରେ
ଅନଲାଇନରେ ଆପ୍ଲାଏ କରିବାକୁ ପଡିବ, ମାନେ କଣ କେମିତି ସାଇଟ୍ କଣ କଣ କେମିତି?
ଅନଲାଇନ ରେ ଆପ୍ଲାଏ କରିବେ ଆମର ଏମ ସେବା ପାସପୋର୍ଟ ଯୋଉ ଅଛି ଆପ୍ଲିକେସନ ସେଟ କହିପାରିବେ।
କେନ୍ଦ୍ରକୁ ଯାଇକି ଗଲେ ସେମାନେ ବାହାର କରିଦବେ ପାସ୍ପୋର୍ଟ
ହଁ ସେମାନେ ବି କରିପାରିବେ ଆପ୍ଲାଇ ହଁ ହଁ ଆଉ ଇଏ ପାସ୍ପୋର୍ଟ ଅଫିସରେ ହେଇପାରିବ।
ଆଜ୍ଞା ତ ଆମେ ନିୟରେଷ୍ଟ ଯୋଉ ଥିବ ପାସପୋର୍ଟ ଅଫିସ ଆମେ ସେଇଠିକି ଗଲେ ଆପ୍ଲାଏ କରିପାରିବୁ।
ହଁ ହଁ।
ସେଠି ଆମର ଡକୁମେଣ୍ଟ ଦେଇକି ଆ ଆପ୍ଲାଏ କରିପାରିବେ।
ହଁ ହଁ।
ଆଜ୍ଞା ତାପରେ ସେ କେତେ କଣ ଦିନ ଲାଗେ ସବୁ ଆପ୍ଲାଏ ହେଇକି ଆସିବା ପାଇଁ?
ଆପ୍ଲାଏ କ ଲ କରିବାର କୋଡ଼ିଏ ପଚିଶ ଦିନ ଭିତରେ ପାସ୍ପୋର୍ଟ ଆପଣଙ୍କ ପାଖକୁ ପଳେଇ ଆସିବ।
ଆଜ୍ଞା।
ଆପଣଙ୍କ ପାଖକୁ ପଳେଇ ଆସିବା ସେଠୁ ଆପଣ ଭେରିଫିକେସନ ପାଇଁ ଯିବେ ଥରେ ମଝିରେ ଯିବାକୁ ପଡିବ। ତାପ ଆସି ପୋଷ୍ଟାଲରେ ପହଞ୍ଚିଯିବ ଆଉ।
ଭେରିଫିକେସନରେ ସାର୍ ଆମକୁ ଡାକିବେ କୋଉଠି ପାପୋର୍ଟ ଅଫିସ୍ କି ନା ଆଉ କେଉଁଠି? ଅଲଗା।
ଅରିଜିନାଲ ଡକୁମେଣ୍ଟ ଧରିକି ଆସିବ।
ଆଉ ମୁଁ ଶୁଣିଥିଲି କଣ ଯେତେବେଳେ ହୁଏ ଗୋଟେ ବଡିର କିଛି ଗୋଟେ ମାର୍କ ଦବ? ପାସପୋର୍ଟ ହେଲା ବେଳେ ତମର ଗୋଟେ ମାନେ ଯେମିତି ଧର ତମମ ଦେହରେ ଗୋଟେ ଚିହ୍ନ ଅଛି। ତମେ ସେମିତି କିଛି ଲେଖିବାକୁ ପଡେ କିି ସେ ଫର୍ମ ରେ?
ହଁ ହଁ ସେଇଟା ଆପ୍ଲିକେସନ ଯେତେବେଳେ ପଡିବ ପାସପୋର୍ଟ ପାଇଁ ସେତିକିବେଳେ ସେଟା ମେନସନ କରାଯାଏ।
ଆଚ୍ଛା ଆଉ ତାପରେ ସେଠୁ ଅପ୍ଲାଏ ହେଲା ପରେ
ଭେରିଫିକେସନ ହେଇ ପରେ ଆସିକି ପହଞ୍ଚିିବ।
ପହଞ୍ଚିବ।
ପାସପୋର୍ଟ ଆସି ପହଁଞ୍ଚିଯିବ ସ୍ପିଡ୍ ପୋଷ୍ଟରେ ଆଉ।
ଆ
ତାପରେ ସେଇଠୁ ଆସିଲା ତାପରେ ଆମେ କଣ କେମିତି ମାନେ ଯ ଧର ଯିବା ପାଇଁ ଧର ଦୁବାଇ ଗଲୁ। କଣ କେମିତି ଟିକେଟ କରିବୁ ନା ଭିସା ପାଇଁ ଆପ୍ଲାଏ କରିବୁ କଣ କେମିତି?
ହଁ ଟିକେଟ କରିବ।
ମାନେ ପାସପୋର୍ଟ ଆସିଗଲା ପରେ। ସେଇଟା କୋଉଠୁ ପୁଣି ଯାଇକି
ଭିଜା ଭିଜା ଶୁଣ ଭିଜା ଭିଜିଟ୍ ଭିଜ ର ସବୁ ଅଛି ଟାଇମ୍ ଲିମିଟ୍। ମାନେ ୱାନ୍ ୱିକ ବାଲା ଅଛି। ୱାନ୍ ମନ୍ଥ ବାଲା ଅଛି। ୱାନ ଟୁ ଥ୍ରୀ ଡେଜ ୱାନ ମାନେ ଥ୍ରୀ ଟୁ ସେଭେନ ଡେଜ ଏମିତି ଅଛି।
ଆଜ୍ଞା।
ଆଉ ସେଇଭଳିଆ ତୁମେ ଯୋଉ ଯୋଉ ଭଳିଆ ଲିମିଟ୍ ନେବ ସେଇଭଳିଆ ଲିମିଟ୍ ପାଇଁ ଆପ୍ଲାଏ କରିବ।
ଆପ୍ଲାଏ ଯାଇଁ କୋଉ ଅଫିସରେ କରିବାକୁ ପଡିବ। ଭିଜା ଭିଜା ବାହାର କରିବା ପାଇଁ ବିଜାର ଅଫିସ୍ ଅଛି କିଛି ସେମିତି?
ନାଇଁ ଭିଜା ତାଙ୍କର ଯୋଉଟା ୟୁ ଏଇ ର ଭିଜା ଆପ୍ଲାଏ ସାଇଟ୍ ସେଇ ଏଇ ଭିଜା ଆପ୍ଲାଏ ସାଇଟ୍ରେ ଭିଜା ଆପ୍ଲାଏ କରିବାକୁ ପଡ଼ିବ।
ଆଜ୍ଞା। ସେଠୁ ତାପରେ ସେମାନେ ସେଠୁ ଦମର ହେଇଗଲେ ଆସିଯିବ ଆଉ।
ହେଇଗଲେ ଭିଜା ଆସିଯିବ ତମ ପାଖକୁ। ଭିଜା ଆସିବ
ପୋଷ୍ଟରେ ଆସି ପହଞ୍ଚିବ। ଆଜ୍ଞା। ତାର ଆଉ ଭାରି ପିସନ କିଛି ନାଇଁ
ନାଇଁ ସିଏ ହେଇଗଲା ପରେ ତମେ ସେଇଠୁ ଏୟାର ଟିକେଟ କରିବ ଏୟାର ଟିକେଟ କରିକି ଯିବ ଆଉ।
ତାରିଖକୁ କରିବା ସେଇ
ନାଇଁ ନାଇଁ ତମ ବିଜୟ ର ଗୋଟେ ଟାଇମ ପିରିୟଡ଼ ଥିବ।
ହଁ ଏତିକି ଟାଇମ ଭିତରେ ଆମେ ଯାଇପାରିବୁ।
ହଁ ଏଇ ଟାଇମ ଭିତରେ ତମେ ଯାଇକି ବୁଲିକି ଆସିପାରିବ। ଆଉ ଯଦି ଭିଜ଼ାର ଟାଇମ ପଳେଇଲା ତମେ ଦୁବାଇରେ ରହିଯାଇଛ ପୁଣି ସାର ଯଦି ଭିଜାର ଟାଇମ ସରିଯାଇଛି ଆଉ ତମେ ଦୁବାଇରେ ରହିଯାଇଛ ଆସିପାରିନ
ଆଜ୍ଞା।
ତ ତୁମକୁ ପର ଡେ ହିସାବରେ ଚାର୍ଜେସ୍ ବି ପଡ଼ିବ ଯଦି ତୁମେ ସେଠି ହୁଁ ମାନେ ଯେତେବେଳେ ଆସିବ ସେତେବେଳେ ଏୟାରପୋର୍ଟ ଦେଇକି ଆସିବାକୁ ପଡ଼ିବ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଉ ଯୋଉ ଉ ମାନେ ଉ କଣ କହିଲେ ଯେତେବେଳେ ଭିଜା ଆସିଯିବ ଆମେ ତାପରେ ଟିକେଟ ଆପଲୟ କରିବୁ ତାପରେ ଆମକୁ ଆଜ୍ଞା ତାପରେ ଟିକେଟ ଆସିଲା ପରେ ଆମେ ଯିବୁ ଆର କଣ ପଇସା କେତେ କଣ ସବୁ ଥାଏ?
ପଇସା ତ ପାସପୋର୍ଟ ବାହାର କରିବା ଟଙ୍କା
ଟିକେଟ କଥା ମୁଁ କହୁନି ଭିଜା ପାସପୋର୍ଟ ପାଇଁ ଆଜ୍ଞା।
ତାପରେ ଭିଜା ଟା ପାଇଁ ପାଖାପାଖି ବି ଟୁରିଷ୍ଟ ଭିଜ଼ା କଲେ ପାଖାପାଖି ଦଶ ଦଶ ବାର ହଜାର କି ପନ୍ଦର ହଜାର ଖର୍ଚ୍ଚ ହେଇଯିବ।
ଯଦି ଟୁରିଷ୍ଟ ଭିଜ଼ା ରେ ଆମେ ଯିବୁ ଆମକୁ ଏୟାରପୋର୍ଟରେ କିଛି ଅସୁବିଧା ଏପଟ ଏୟାରପୋର୍ଟରେ ହେଲା କି ଆମେ ଯୋଉ ପଟକୁ ଗଲୁ ସେପଟ ଏୟାରପୋର୍ଟରେ ଆଜ୍ଞା। ଆଉ ତାପରେ ଟିକେଟ୍ ଅନୁସାରେ ଆମେ ଆମର ଯୋଉ ତାରିଖରେ ଫ୍ଲାଇଟ୍ ଥିବ ଆମେ ସେଇ ତାରିଖରେ ଯିବୁ। ତ ସେମିତି ଦୁବାଇରେ କିଛି ଅ ଛି କି ମାନେ ଯେମିତି ଆମ ଇଣ୍ଡିଆରେ କଣ ଅଛି ଆମର ଇଣ୍ଡିଆ ହଉ ଓଡିଶା ହଉ ଆମର ଯେମତି ଅଛି ହୋଟେଲ ଅଛି ବାହାର ଲୋକମାନେ ଆସୁଛନ୍ତି ସବୁ ବଡ ବଡ ବଡ ବଡ ହୋଟେଲ ଅଛି ସେଠି ରହିଆ ପାଇଁ ସୁବିଧା ଖାଇବା ପିଇବା ପାଇଁ ତ ସେଠି ସେମତି ସୁବିଧା ଅଛି।
ହୁଁ ସବୁ ପ୍ରକାର ସୁବିଧା ଅଛି।
ମାନେ ତମେ ଏୟାରପୋର୍ଟରୁୁ ବାହାରିବା ପରେ ତମେ ସବୁ ପ୍ରକାର ସୁବିଧା ସେଠି ହୋଟଲ ଫୋଟେଲ ଆଭେଲେବୁଲ ସବୁ ଅଛି।
ହଁ ହଁ।
ଆଉ
ଆଉ ଆଜ୍ଞା। ଆଉ ସାର୍ ଯୋଉ ଶୁଣନ୍ତୁ ଆ ମାନେ ସେଠି କଣ ଗେଷ୍ଟ ହାଉସ ର ସୁବିଧା ସେମିତି ଅଛି ନା ନାଇଁ ପ୍ରପର୍ଟି ନା ଏମତି ସବୁ କଥାଏ।
ଗେଷ୍ଟ ହାଉସ୍ ଅଛି, ପ୍ରପର୍ଟି ଅଛି, ଲଜ ଅଛି, ହୋଟେଲ ଅଛି। ସବୁ ଅଛି।
ଠିକ୍ ସେମତି ଆମର ଏପଟେ ଯେମିତି ଆମର ଏପଟେ ଯେମତି ଆଇଡି କାର୍ଡ ରଖିକିରି ଭେରିଫିକେସନ କରିକିରି ଦିଅନ୍ତି ସେମତି ଆଇଡି ଦେଖିକିରି ସେମାନେ ତମକୁ ରୁମ୍ ଦେଇପାରିବେ ଆଜ୍ଞା। ଆଉ ସେ ଯୋଉ ବାହାରେ ନଏଜ୍ ଟା ହଉଛି ଟିକେ ସେଟା ବନ୍ଦ କରନ୍ତୁ।
ହଁ।
ଆଜ୍ଞା। ତ ଅଁ, ଯାଇକିରି ପୁଣି ଆସିବାଟା ବି ସେଇ ଆମ ଦିନ ଧର ଆମର ବାଇଶି ତାରିଖରେ ଆମର ସରିଯାଉଚି ଆମର ବିଜାର ଡେଟେ, ତ ଆମେ ସେଠୁ କେତେ ତାରିଖ ସୁଧା ପଳେଇ ଆସିବା ଦରକାର?
ତୋମେ ସେଠୁ ଏକୋଇଶି ତାରିଖରେ ବାହାରିବା ଦରକାର ନିହାତି।
ଅତିକି ମାନେ କମ୍ ଟା ହେଲା ଏକୋଇଶି ତାରିଖ। ତ ନଏଜ୍ କରନ୍ତୁନି ସାର୍ ଶୁଭୁନି।
ବିଜା ବିଜା ସରିବାର ଗୋଟେ ଦିନ ପୂର୍ବରୁ ତୋମକୁ ସେଠୁ ରିଲିଜ୍ ହବାକୁ ପଡିବ।
ଆଜ୍ଞା। ଆଜ୍ଞା ଏକୋଇଶ ତାରିଖ ଦିନ ଆମେ ଏୟାରପୋଟ୍ ପଳେଇ ଆସିଲେ ଆମ ଟିକେଟ ସେଇ ସିଧା ହେଇସାରିଥିବା ଦରକାର। ହଁ। ନହେଲେ ସେଠି ଫାଇନ୍ ପଡ଼ିଯିବ ପୁଣି ସେଠି। ଠି ଯେମତି ହେଇଗଲାଣି ଇଣ୍ଡିଆରେ। ଆମର ଓଲା ଉବର ଗାଡି ଫାଡି ହେଇଗଲାଣି ବୁଲିବା ପାଇଁ। ତ ସେଠି ସେମିତି କଣ ସୁବିଧା ଅଛି? ବୁଲାବୁଲି କରିବା ପାଇଁ ଯୋଉ ସେଠି ଗୋଟେ ବଡ ଡେଜଟ୍ ଗୋଟେ କଣ ଅ
ସେଠି ସେଠି ଉବେର୍ ସେଠି ଉବେର୍ ତ ଚାଲୁଚି। ଆଉ ତୁମକୁ ଏମିତି ରେଣ୍ଟେଲି ଟ୍ୟାକ୍ସି ବି ମିଳିଯିବ ବୁଲାବୁଲି କରିବା ପାଇଁ।
ଆଜ୍ଞା, ଆଜ୍ଞା।
ଆଉ ବସ୍ ଫସ୍ ସିଟି ବସ୍ ର ସୁବିଧା ବି ଅଛି।
ଟିଏ ଜାଗାରେ ତ ରହିକି ଆମେ ବୁଲି ପାରିବାନି, ଆମେ ଅଲଗା ଅଲଗା ଜାଗାରୁ ଅଲଗା ଅଲଗା ରହିିକି ଘର ଘର ରୁମ୍ ନବା ସେମିତି ବି ସୁବିଧା ହୋଇପାରିବ?
ହଁ ଅଲଗା ଅଲଗା ଜାଗାରେ ଅଲଗା ଅଲଗା ରୁମ୍ ନେଇକି ତୁମେ ରହିପାରିବ।
ଆଉ ସେ ଯୋଉ ମରୁଭୂମି ସେଟା କୋ- କୋଉ ମରୁଭୂମି ଗୋଟେ ସବୁ ଯାଆନ୍ତି? ଫଟୋ ଫଟୋ ରେ ଛାଡୁ ନାହାନ୍ତି, ଭିଡିଓ ରିଲ୍ ରେ ସବୁ କରୁନାହାନ୍ତି।
ହଁ ସେ ସବୁ ଯ-ଅ, ମରୁଭୂମି ଅଛି ଗ-ଅ, ଦୁବାଇ ଭିତରେ ଅଛି, ତାପରେ ଯୋ ଆବୁ ଦାବି ଗଲାବେଳକୁ ଆବୁଦାବି ବାଟରେ ରାସ୍ତାରେ ଅଛି।
ଆଉ ସେ ଯୋଉ ଫଟୋ ଉଠଉଚନ୍ତି ଶାଗୁଣାକୁ ବସେଇକି ହାତରେ ସେଟା କଣ ମାନେ ଉଁ ଶାଗୁଣା ଆସି ବସୁଛି ନା ଲୋକ ତାଙ୍କର ଅଛନ୍ତି ସେମାନେ ହେନେ ବସେଇ ଫଟୋ ଟା ଉଠେଇ ଦିଅନ୍ତି? ଆଜ୍ଞା।
ଡେଜଟ୍ ସଫର ରେ ଗଲାବେଳେ ତାଙ୍କର ସବୁ ପ୍ୟାକେଜ୍ ରେ ସେ ସବୁ ଥାଏ, ଇଗଲ ଆଉ ସେ ଯୋଉ ଗାଡି ଓଟୋ ଆଉ ତାଙ୍କର ଗୋଟ ଡ୍ରେସ୍ କୋଡ୍ ଅଛି, ଦୁବାଇର ଡ୍ରେସ୍ କୋଡ୍ ଅଛି, ଏଇଟା ଗୋ
ଆଜ୍ଞା, ଆଜ୍ଞା, ହଁ, ହଁ, ହଁ। ଆଜ୍ଞା ଆଉ ଯୋଉଟା କୁହନ୍ତି ଯୋଉ ଫାଉଣ୍ଟେନ୍ ଭଳିଆ ପାଣି ସବୁ ହୁଏ ସେଇଟା କୋଉ ଜାଗାରେ?
ମାଉଣ୍ଟେନ ଭଳିଆ ପାଣି ମିରାକିଲ୍ ଏଇ ଯୋଉ ସରି ସେଟା ହଉଚି ଆମର ଦୁବାଇ ଏ ଦୁବାଇ ମଲ୍ ପାଖରେ।
ଆଜ୍ଞା ଆଉ ଗୋଟେ ବଡ ଟ-ମାନେ କୁହନ୍ତିନି ଦୁବାଇରେ ଅଛି ଟଲେଷ୍ଟ ହାଉସ୍?
ହଁ ସେଟା ବୃଜଖଲିପା ହଁ ତା ନାଁ ବୃଜଖଲିପା।
ଆଜ୍ଞା।
ସବୁ ସବୁଠାରୁ ଟଲେଷ୍ଟେ ଉଁ, ବିଲ୍ଡିଙ୍ଗ ଆମର ହଁ ସବୁଠାରୁ ଟ ଉଚ୍ଚ ତମ ଶୃଙ୍ଗ ସିଏ।
ହଁ ତାର ଯିବା ପାଇଁ କଣ କେମିତି ଥାଏ ସବୁ ଟିକେଟ୍ ଟିକେଟ୍ ସୁବିଧା ଆଜ୍ଞା। ଆଜ୍ଞା।
ହଁ।
ଆଛା ତା ଭିତରେ କଣ ଅଛି ଦେଖିବା ପାଇଁ ଜିନିଷ?
ତା ଭିତରେ ଉ ସବୁ ପ୍ରକାରର ହୋଟେଲ ଇଏ ସିଏ ବଡ ବଡ ମଲ୍ ଏଇ ସବୁ ଜିନିଷ ଅଛ ଅଛି ଆଉ।
ମାନେ ହୋଟେଲରେ ଲୋକମାନେ ମୁ ନେଇକି ରୁମ ନେଇକି ରହୁଛନ୍ତି ସେଠି ଯୋଉମାନେ ବୁଲିବାକୁ ଯାଉଚନ୍ତି?
ହଁ ହୋଟେଲ ଅଛି ମ ମଲ ଅଛି। ସବୁ ଜିନିଷ ତା ଭିତରେ ଅଛି ଯେତିକ
କୁ ଚାହିଁବ ତମେ ଯିବା ପାଇଁ ସେଠି କଣ ସୁବିଧା ସେମିତି ଅଛି?
ହଁ ଟପ୍ କୁ ଯିବା ପାଇଁ ସୁବିଧା ଅଛି କିନ୍ତୁ ତା ପାଇଁ ଚାର୍ଜେସ୍ ଅଧିକା ନେବେ ସେମାନେ। ଶୁଳ୍କ ସେଥିପାଇଁ ଅଧିକା ଲାଗେ। ହଁ ଦୁବାଇରେ ଆକ୍ୱାରିୟମ୍ ଅଛି କାଚର ଘର ନୁହେଁ ସେଇଟା ହଉଚି ଆକ୍ୱାରିୟମ୍।
ହଁ ମାନେ ଓ ମାନେ କା ତମେ ଚାଲିଲେ ଛାତ ଉପରେ ଆମେ ଯେମିତି ଚାଲୁଚେ ସେଇଟା କାଚ ଉପରେ ଚାଲୁଥିବା ତଳଟା ଦେଖାଯାଉଥିବ।
ହଁ ସେୟା ବା କହୁଚି ହେଟା ଆକ୍ୱାରିୟମ୍ ଟା।
ଆଜ୍ଞା ଆଜ୍ଞା।
ସେଇଟା ଦୁବାଇ ମହଲ୍ ଭିତରେ ଅଛି ଦୁବାଇ ଆକ୍ୱାରିୟମ୍
ଆଜ୍ଞା ହଉ ସାର୍ ସବୁ ତ ଇନ୍ଫୋର୍ମସନ୍